ହ୍ୟାଲୋ, ହ୍ୟାଲୋ।
ହଁ ହ୍ୟାଲୋ ମ୍ୟାମ୍ ନମସ୍କାର।
ନମସ୍କାର କୁହନ୍ତୁ ହ୍ୟାଲୋ ହଁ ନମସ୍କାର କୁହନ୍ତୁ।
ଏମିତି କିଛି ନାହିଁ ଆଉ। କିଛି ନାହିଁ ଏମିତି ବସିଛୁ ଆପଣ କଣ କହୁଥିଲେ?
ମୁଁ ଭୁବନ୍ କୁନିନ୍ଦା।
ଭୁବନ କୁନିନ୍ଦା ମୁଁ ବି ସେଇ ଭୁବନ ପାଖରେ, ହଁ ଢେଙ୍କାନାଳ। ଘର ଗୋଡା।
ହଉ ହଁ-ହଁ ଧନ୍ୟବାଦ।
ଆଉ କଣ କରୁଚ?
ବସ୍।
ହ୍ୟାଲୋ।
ଆଜ୍ଞା, ହେ ବସ୍
ଛି ଥାଇଲାଣ୍ଡ ଜାଗା କ ଟିକେ କଲ୍ କରନ୍ତୁ ନଏଲେ
ଆଜ୍ଞା?
ମୁଁ କହିଲି ଯୋଉଠି ସାଇଲେଣ୍ଟ ଥିବ ସେଇଠି ଆସିକି କଥା ହୁଅନ୍ତୁ।
ଆଜ୍ଞା। ଏଇ ରୋଡ୍ ଉପରେ ସେମାନେ ପାଟି କରୁଛନ୍ତି ପିଲା ମୁଁ ଏବେ
ଆମ ଘର ଆପଣଙ୍କ ଘର କୁନିନ୍ଦା? କଣ ପଢାପଢି କରୁ
ହଁ ପଢୁଛି।
ଓହୋଃ ଆଉ କୋଉଠି ପଢୁଛନ୍ତି?
ଆଜ୍ଞା? ଏଇ କୁଇନ୍ଦା କଲେଜରେ। ଆ୍ା ଆ କେ ଭାଇ ଇ ଦେଈ, ବାପା ବୋଉ। ଆ ଆଜ୍ଞା। ଏଇନେ ତ ସବୁ ଆଜ୍ଞା, ତଳି ଫଳି ପଢିଛି ରୁଆ ହବ ରୁଆ ହେଇନି ପାନ୍ କାଲି ତ ବର୍ଷା ରାତିରେ ବହୁତ ହେଇଛି। ତାପରେ ଏଇ ଗୁଣ୍ଡିଚା ଗଲା ପରେ ଯିବା। ଏ ଉ ଖାଇ କେତେଜଣଙ୍କୁ, ହେଲା? ଆଜ୍ଞା କୁହନ୍ତୁ।
ହଁ ଆପଣ ଆପଣ କୋଉ କ୍ଲାସରେ କୋଉଥିରେ ପଢୁଛନ୍ତି, ପ୍ଲସ ଟୁ କଲେଜ ନା ପ୍ଳ ଥ୍ରି, ସରିବା, ଫାର୍ଷ୍ଟ ଇଅର ନା ସେକେଣ୍ଡ ଇଅର? ଓହୋ ସେଇ ପାକୁନି ନା କଲେଜା ସେଇ ପାଖରେ ନା ସେଇ ଗାଁରେ?
ହେଲା ତତେ ଡାକର
କୋଉ-କୋଉଥିରେ ପଢୁଛନ୍ତି, ମାନେ ଆର୍ଟସ ନା କମର୍ସ ନା ସାଇନ୍ସ?
ନା ନ ନାଇଁ ନାଇଁ ।
ଖାଲି ଆଟ୍ସ ଅଛି?
ଆଜ୍ଞା? ବ ସପ
ହ୍ୟାଲୋ? ହ୍ୟାଲୋ। ହ୍ୟାଲୋ।
ନା
ହ୍ୟାଲୋ?
କାଇୁା
ହ୍ୟାଲୋ?
ଆଜ୍ଞା କୁହନ୍ତୁ, ହ୍ୟାଲୋ?
ହ୍ୟାଲୋ ଆପଣ ହଁ ଆପଣଙ୍କର ନେଟୱର୍କ ନାହିଁ ଟି ଆ ଆପଣଙ୍କର ନେଟୱାର୍କ ନାହିଁ ବହୁତ ସାଉଣ୍ଡ ଆସୁଛି ଆପଣଙ୍କ କଥା କମ ଆଶୁଛି
ଉଁ ଶୁଣନ୍ତୁ ନଏଯ କ୍ୟାନସଲେସନ ବି ଅନ ହଉନି ଏଠି। ହ ଆମର ଭଏସ ଲଗେଇଛି ତଥାପି ନଏଜ କାନ୍ସେଲେସନ । ନଏଜ କାନ୍ସିଲେସନ କାମ କରୁନି, ଆଜ୍ଞା? ଆଜ୍ଞା। ହ୍ୟାଲୋ, ଆଜ୍ଞା। ନାଇଁ ନାଇଁ ନାଇଁ ଏତେ ମଣିଷ ଆମ ଘରେ ନୁହଁ, ମୁଁ ଅଛି ଏପଟେ ଛକ ଏପଟକୁ ଟିକେ ଅଛି, ଆମ ଘର ଟା ଆମ ଘରଟା ଛକ ଉପରେ। ମୋ ରୁମ୍ ଟା ଯାଇଁ ଛକକୁ ଲାଗିକି ନା। ଛକ ଉପରେ ପିଲା ପାଟି କରୁଛନ୍ତି କଣ କରିବ ଆଉ। ସେମାନଙ୍କୁ ତ ଆଉ ଛକ ଉପରେ ଯାଇକି ମନା କରିହବନି ନା ପାଟି କରନି ଇଏ କରନି।
କିନ୍ତୁ ଏଇ ଆପ୍ ର ନିୟମ ହେଲା ଜେ, ସାଇଲେଣ୍ଟ ଯାଗାରେ କଥା ହେଲେ ଆପଣଙ୍କ ଭଏସ ଟା ତାକୁ କ୍ଲିଅରରେ ଶୁଣିକି ସେ ଆପ୍ ଆପଣଙ୍କ ଆଗକୁ ନେଇ ପାରିବେ, ଏତେ ସାଉଣ୍ଡ ହେଲେ ଭଏସ୍ କ୍ଲିୟର ହଉନି।
କଣ କରିବି ମ୍ୟାଡାମ ମୁଁ ତ ଯେତେ ତ ମୁଁ ତ ଏଠୁ କୁଆଡେ ଯାଇଁ ହିଁ ପାରୁନି, ଘରେ ତ ରହିକିନା କଥା ହେଲେ କିଛି ତ ଆ ଲୋକଙ୍କ ପାଟିିତ ଆସୁଛି।
ଆଉ ଲଞ୍ଚ କରିସାରିଲେଣି?
ହୁଁ ଏବେ ଦେଇ ଆସିଥିଲା ଡାକିବା ପାଇଁ, ଯିବି ଖାଇବି ଆଉ।
ହୁଁ ହୁଁ ଆପଣ ଦେଇ ମାନେ
ଆଜ୍ଞା
ଭଉଣୀ ମ୍ୟାରେଜ
ଓ ହୋ
ଆଞ୍ଜା ମୁଁ ସଦ୍ଭା ସାନ
ଆଜ୍ଞା ଆଞ୍ଜା ଠିକ ଅଛି ହଁ ଆଞ୍ଜା ମ୍ୟାଡମ କୁହନ୍ତୁ ।
କଲେଜ ଆଜି କଣ କଲେଜ ଛୁଟି ଅଛି ନାଁ ଜାଇନାହାନ୍ତି ।
ଖୋଲାଅଛି ମୁଁ ଜାଇନ ।
ଅ ସବୁଦିନ ବୋଥେ କ୍ଳାସ
ହଁ ହୁଁ କଲେଜରେ ଆଟ୍ ନାସ୍ ପଢୁନି କି?
ଆଟ୍ ନାସ୍ ପଡେ ମୁଁ ଯାଏନି।
ହଁ କୁନିଦା କଲେଜର ନାଁ ଟା କଣ? ହ୍ୟାଲୋ
ଆଜ୍ଞା
ମୁଁ କହିଲି କୁନିତା କଲେଜର ନାଁ ଟା କଣ?
ହାଇଅର ସେକେଣ୍ଡାରୀ ସ୍କୁଲ କୁନିଜା ଗେ।ଟେ ପ୍ଳସ ଟୁ ଟା । ଆଉ ପ୍ଲସଥ୍ରୀ ଟା ହଉଚି ତପୋବନ ଡିଗ୍ରୀ କଲେଜ କୁନିଦା।
ମାନେ ସ୍କୁଲ ନାଁଟା ଯାହା କଲେଜ ନାଁଟା ବି ସେଇଆା
ସେ କେବଳ ଲାଗୁଛି ହାଇସ୍କୁଲରେ ଏଥିରେ ଲାଗୁଛି ଏଥିରେ ହାଇଅର ସେକେଣ୍ଡାରୀ ସ୍କୁଲ ଲାଗୁଛି ।
ହୁଁ ତପୋବନ ସ୍କୁଲ ତପୋବନ କଲେଜ
ଆଜ୍ଞା
ସ୍କୁଲ ରେ କେତେ
ଆଜ୍ଞା ତମେ ତ
ମୁଁ ବି ଛୁଆଦିନେ ଶୁଣିଛି ସ୍କୁଲ ଟା ଭଲ ପାଠ ପଢା ହୁଏ ବୋଲି, କଲେଜ କଥା ତ ଜାଣିନି
କଲେଜ ଟା ପ୍ଲସ ଟୁ ଟା ଭଲ ପଢାଯାଏ । ପ୍ଲସ ଥ୍ରୀରେ କ୍ଲାସ କରାଯାଏ ନି ସିଧା କଥା ମୋର କ୍ଲାସ କରାହନି କେବଳ ଆସିବେ ପରୀକ୍ଷା ଦେବେ ଯାହା ସେତିକି ସମ୍ବଲପୁର ଆଡୁ ସବୁଆଡେ ପିଲା ଆସିଛନ୍ତି ଏବେ ତ ଏଇ ରିସେଣ୍ଟ ଦି ଦିନ ତଳେ ମୁଁ ଦେଖିଛି ଗୋଟେ ପୁରୀରୁ ଗୋଟେ ପଣ୍ଡା ତା ଆସିଥିଲା ଏକଦାମ ଆଡମିସନ କରିବା ପାଇଁ ।
ହଁ ଆଡମିସନ କରିକି ଯାଉଛନ୍ତି ଆସିକି ଖାଲି ପରୀକ୍ଷା ଦଉଛନ୍ତି ଏଜାମ ଦଉଛନ୍ତି ।
ଆଜ୍ଞା।
କ୍ଲାସ କିନ୍ତୁ ଏତେ ଭଲ ହଉନି।
ନା କ୍ଲାସ ହଉନି।
ଅ ହଁ ସ୍କୁଲଟା କିନ୍ତୁ ଭଲ। ତପବୋନ ସ୍କୁଲ ର ନାଁ ଅଛି।
ଆଜ୍ଞା।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
। ଆଜ୍ଞା। । ଆଜ୍ଞା। ।
ଛକ ବୋଲି କୁନିନ୍ଦାରେ ସେଟା ଆପଣଙ୍କର ଛକ ମାନେ ମାର୍କେଟ ଟାଇପ ର ତ ଅଳ୍ପ ଅଳ୍ପ ବହୁତ ହଁ ଦୋକାନ ଅଛି ଗୋଟେ ଏ ମାନେ, ଗୁପଚୁପ ଷ୍ଟଲଟେ ବି ସେଇଠି ଅଛି।
ଆଜ୍ଞା ନବ ନବଘନ ।
ହଁ ସେଇଟା ମୁଁ ଦେଖିଛି।
ତାଙ୍କ ଗୁପଚୁପ ଟା ଭଲ ଲାଗେ ଟେଷ୍ଟ ଅଛି ତାଙ୍କ
ହୁଁ ସେଟା ଏଇ ଯୋଉ ଗଲା ବେଳକୁ କୁହିକା
ଆଜ୍ଞା ଆଜ୍ଞା ଆଜ୍ଞା।
ସେଇଆଡେ ଗଲା ବେଳକୁ ଆଉ ଯୋଉ ସୁକିନ୍ଦା ବି ସେଇପଟେ ଯେ ଅଛି ସେଇପଟ ଯାଇ ସେଇ ଛକରୁ ଯାଆନ୍ତି ନା। ସେଇଥିପାଇଁ ସେଇଟା ବହୁତ ଟିକେ ହାଉ ଯାଉ ଭିଡ ଆଉ।
ହୁଁ ବହୁତ ଦୁକାନ ହେଇଗଲାଣି।ବହୁତ ଦୋକାନ ଏଠି ତ ଲଗଭଗ ହେଇଯିବ କେତେ ଏ ଚାଳିଶ ଟା ଉପ ଚାଳିଶଟା ପ୍ଲସ।
। ଏବେ ବଢିଗଲାଣି ବୋଧେ ଆଗରୁ ଏତେ ନ ଥିଲା ଗୁପଚୁପ ଷ୍ଟଲ ଥିଲା ଆଉ ପାନ ଦୋକାନ ହଁଁ ମାନେ ଚାଳିଆ ମାନେ ଯେମିତି ଚାଳ ଘର ସେମତି ଛୋଟ ଛୋଟ
ହଁ ଚା ଚାଳ ଚାଳ ଘର ସେ ଥିଲା ।
ହଁ।
ପଦିଆ ଭାଇ ଙ୍କ ଦୋକାନ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
ଥିଲା । ଆଜ୍ଞା।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
ହଉ ଆଜ୍ଞା କୁହନ୍ତୁ। । ହଉ
ହଉ ହଉ ତମ ସାଙ୍ଗେ କଥା ହେଇକି ଭଲ ଲାଗିଲା ରଖୁଛି ଏବେ ଆଁ।